ହାଲୋ।
ହଁ ହ୍ୟାଲୋ।
ହଁ କଣ କରୁଥିଲ?
ଏଇ ବସିକି ଟିକେ ପଢୁଥିଲି ଆଉ।
ଓହୋ ଆଉ ରୋଷେଇ ବାସ ସରିଲାଣି?
ହଁ ରୋଷେଇ ସାରି ଦେଇଚୁ। ଖରା ହଉଚି ଏମତିଆ ଜଲଦି ରୋଷେଇ ସାରିଦକି ଆସି ଆଜି ମନେଇଛୁ ପଖାଳ ଭାତ ବଡିଚୁରା ଛୁଇଁ ଆଳୁ ବେଶୀ ର ଭଜା, ଆଉ ଶାଗ ଭଜା, ଆଉ ବାଇଗଣ, ଆଉ
ଛୁ ହଁ। ଆଉ ମୁଁ ଯାଉଚି ତାଲେ ଖାଇବାକୁ ତମ ଆଡକୁ।
ଆସ ଆସ ତମକୁ ସବୁବେଳେ ଆମେ ଡାକୁଚୁ ଆସ।
ଆଚ୍ଛା ହଉ ଯିବା ଆଉ ଆଉ ଜଳଖିଆ କଣ ଖାଇଥିଲ?
ଜଳଖିଆ ଆଜି ସବୁ ବାହାରୁ କିଣି ଅଣିଥିଲୁ ଆମର ଗ୍ୟାସ ସରିଯାଇଚି ତ ସରି ଯାଇଥିଲା ଟିକେ ନୁଆ ଗ୍ୟାସ ଲ ପଗେଇଲୁ ତ ସେଇଥିପାଇଁ କି ଆଜି ଜଳଖିଆ ଟିକେ ବାହାରୁ କିଣି ଆଣିଲୁ ଆଉ ସବୁଦିନ ତ ଘରେ ଖାଉଛୁ ଆଜି ଗୋଟେ ଟେ ଦିନ ବାହାରୁ କିଣଣି ଖାଇଲୁ ଆଉ।
ହଁ ଏବେ ସବୁଆଡେ ସେ ଗ୍ୟାସର ଅସୁବିଧା ଆମର ବି ସେଇୟା ହଉଥିଲା। ଖାଲି ଚୁଲି ଟା ଅଛି ବୋଲି ଆମକୁ ଜଣା ପଡୁନି ତାପରେ ଏ ଯୋଉ ଇଣ୍ଡକ୍ସନ ରେ ରାନ୍ଧିଲେ ଆଉ ଜଣା ପଡୁନି। ଗ୍ୟାସ୍ ସରିଲେ ବି ଜଣାପଡ଼ନି ହେଲେ ବି ଏବେ ବହୁତ ମାନେ ଡେରି କରୁଚନ୍ତି ଦବା ପାଇଁ।
ଗ୍ୟାସ ଗାଡି ତ ବୁଲୁନି ଜମା ଆମେ ବହୁତ ତୁ ଚିନ୍ତାରେ ଥିଲୁ ଯାଉ ହୋଉ କଷ୍ଟେ ମଷ୍ଟେ ଗ୍ୟାସ ଟା ଦେଇ ଦେଇ ଗଲା ଭଲ କଥା। ନହେନେ ଆଜି ଆମେ କଣ ଖାଇଥାନ୍ତୁ।
ଆମେ ବି ଆଜି ସେଇ ଛତୁଆ ଫତୁଆ କରି ଖାଇଦେଉଚୁ ଏଇ ଗ୍ୟାସ ଯୋଗୁ ଡର ଲାଗୁଚି।
ଆଉ ତ ଗ୍ୟାସ୍ ଆଗକୁ ମିଳିବନି।
ହଁ ସେଇ ଯୋଗୁ ଭାବିକି ଡର ଲାଗୁଚି ଆମେ ବି ବେଳେ ବଳେ ଏଇ ଛତୁଆ ଫତୁଆ କେ ଖାଇ ଦଉଛନ୍ତି ଆଉ ଚୁଡା ଆମ୍ବ ଆମ୍ବ ତ ଏବେ ସିଜିନ ତାଲେ ତ ଆମ୍ବର ଋତୁ ଋତୁଟା ଚାଲିଛି। ମାନେ ଏଇ ଆମ୍ବ ଟିକେ ନହେଲେ ହଉନି ଭାତ ଫାତ କିଛି ଉଠୁନି।
ଆ ବେଶୀ ଆମ୍ବ ଖାଇଲେ ବି ପେଟ ଗରମ ଏଇ ଯୋଉ ଗରମ ହଉଛି ପେଟ ଖରାପ ହେଇଯିବ।
ହେ ମତେ ଟିକେ ଭାରି ଭଲ ଲାଗେ। ମୁଁ କଣ କରୁଛି ଚୁଡାରେ ଆମ୍ବ ଖାଇଦଉଛି। ଭାତରେ ଆମ୍ବ ଖାଇଦଉଛି। ତାପରେ କଞ୍ଚା ଆମ୍ବ ଆଣିଥିଲି ତାକୁ ଆଚାର କରିଦେଇଛି। ଆଉ ଯାହା ଆମ୍ବ ବଳିଲା ତାକୁ ଆମ୍ବ ସଢା କଲେ ଆମର ସମସ୍ତେ ଖାଆନ୍ତି ଆଉ।
ଆରେ ମୁଁ ବି ଆମ୍ବ ସଢା କରିଥିଲି ବଢିଆ ଆମ୍ବ ସଢା ହଉଛି ଖରା ଯେମିତି ହଉଛି। ବଢିଆ ଆମ୍ବ ସଢା ହଉଛି ଆଉ।
ତାପରେ ଆମ୍ବ ବି ଏବେ ବୋହୁତ ମିଳୁଛି ବି ଅଳ୍ପ ଦାମ ରେ ବି ମିଳୁ
ହଁ ଶସ୍ତା ହେଇଗଲାଣି।
ହଁ। କେତେ ଆମ୍ବ ଖାଇ ଖାଇ ଖାଇ ଲାଷ୍ଟ କୁ ପାତି ପାଟିଟା ପୁରା ବାନ୍ଧିଗଲା ଆଉ ଖାଇ ହେଲାନି। ତଥାପି ଚାଲିଛି ଆମର ଏପର୍ଯ୍ୟନ୍ତ ଖାଉଛୁ। ଆଉ ଆଉ ରଜ ପାଇଁ କଣ ସବୁ ପ୍ରସ୍ତୁତି ଚାଲିଲାଣି?
ରଜ ପାଇଁ ଆମର ଡ୍ରେସ କିଣା ହେଇଗଲା। ମୋ ଝିଅର ସବୁ ମେହେନ୍ଦୀ ତା ସବୁ ସାଜ ସଜା ଜିନିଷ ସବୁ କିଣିଦେଇଛୁ। ଆଉ ତାପରେ ପିଠା ପାଇଁ ସବୁ କିଣା କିିଣି ହେଇଯାଇଛି ପିଠା ହବ। ଆଉ ନଡିଆ ତ କେତେ ରେଟ ହେଇଛି। ମୁଆଁ
କିଣିଛ ନା ନାଇଁ ପିନ୍ଧିବା ପାଇଁ ଶାଢୀ
ହଁ ମୋର ଆଗ ମୁଁ କିଣିକି ରଖିଛି ନୂଆଁ।
ଆଉ ସେଇଆ କଣ ଆମ ମାନଙ୍କର ବି ରଜ ଅଛି ନା ଜଣେ ଜଣେ ବା ଭାବନ୍ତି କଣ ସ୍ତ୍ରୀ ଲୋକ ହେଇଗଲେ ଆଉ କଣ ରଜ?
ସେମତି କେମିତି ସ୍ତ୍ରୀ ଲୋକ ଭିତ ଗୋଟେ ଝିଅ ନା। ନା ସ୍ତ୍ରୀ ଲୋକ ବି ତ ଗୋଟେ ଝିଅ ନା ନାଇଁ?
ହଁ ସେଇଟା ସେଇଟା ଠିକ କଥା ଆମେ ବି ସେଇଆ। ମୁଁ ବି ରଖିଛି ଶାଢୀ କିଣିଛି ଡ୍ରେସ୍ କିଣିଛି ରଖିଛି ଆଉ ତ ତଥାପି ତ ଖାଲି ଯାଉଛି ବଜାର ଦୌଡୁଛି ଅଧା ଜିନିଷ କିଣା ହେଇନି। ଆଉ ପିଠା ଫିଠା ସବୁ ହବ।
ନା ଝିଅ ପିଲାଙ୍କର ଗୋଟେ ଗୁଣ କଣ କହିଲ ସେ ଯେତେ କିଣୁଥିବେ ସେ କହିବେ ନାହିଁ ମୁଁ କଣ ଛାଡି ଦେଇଛି।
ହଁ ମତେ ସବୁବେଳେ ମାନେ ଲାଗେ ମାନେ ମୁଁ ସେଇଠିକୁ ଯିବି ଭାବିବି ଯେ ହଁ ଆଜି ସରିଗଲା ଆଉ କିଛି ନାହିଁ ପୁଣି ଘରକୁ ଆସି ଥିଲା ପରେ ଆଉ ଗୋଟେ ମନ ପଡେ ଆରେ ଏଇଟା ଆଣିଥିଲେ ହେଇଥାନ୍ତା ପୁଣି ଦୌଡିବି। ପୁଣି ଆଉ ଗୋଟେ ଦିନ ପୁଣି ମନେ ପଡିବ ମାନେ ରଜ ପର୍ଯ୍ୟନ୍ତ ଆମର ଚାଲିଥିବ।
ହଁ ଯେତେ କିଣିଲେ ଲାଗିବ ମୁଁ କଣ ଛାଡି ଦେଇଛି ଆଉ କିଣିବି। ତାପରେ ଆଜି ଦୋକାନକୁ ଯାଇଥିବ ଗୋଟେ କିଣିଥିବ। କାଲି ଆଉଥରେ ଯିବ ଆଉ ଗୋଟେ ନୂଆ ଜି ଆସିବ ଦେଖିବ କହିବ ଏ ହେ ହେ ଏଇଟା ତ ମୁଁ ନେଇନି।
ହଁ ତାପରେ ଆମର କଣ ମାନେ ବଡ ପରିବାର ନା ତାପରେ ମୋ ଝିଅ ମୋ ଯାଙ୍କର ଛୁଆ ତାଙ୍କ ପା ସ ତାପରେ ଯେତେକ ସାଜସଜା ଜିନିଷ କିଣିଲା ପରେ ସେ କହୁଥିବ ମାମା ମୋ ପାଇଁ ଏଇଟା କିଣ। ମାମା ମୋ ପାଇଁ ଚୁଡି ମୋ ପାଇଁ ପାଉଁଜି ସବୁ ଧରି ଧରି ଆସିଲା ବେଳକୁ ତାପରେ ଏଇ ଯୋଉ ଗରମ ଯେମିତି ହଉଛି ନା କୁଆଡେ ବାହାରିବାକୁ ହିଁ ଇଚ୍ଛା ହଉନି।
ଆରେ ସକାଳେ ଗରମ ରାତିରେ ବର୍ଷା।
ହଁ କିଛି ମାନେ ଯିବାକୁ ଇଚ୍ଛା କରୁଛନ୍ତି ପିଲା କୁଆଡେ ଯାଇ ପାରୁନାହାନ୍ତି। ଆଉ ତମ ଆଡେ କଣ ରଜ ପାଇଁ କିଛି ଉତ୍ସବ ଫୁତ୍ସବ ହଉଛି ନା ନାଇଁ।
ଆମର ଏଠି ବା ରଜ ଦୋଳି ଲାଗିବ ଗୋଟେ ରଜ ମହୋତ୍ସବ ହବ। ଗୋଟେ ସାଂସ୍କୃତିକ କାର୍ଯ୍ୟକ୍ରମ ପୁରା ହବ ଦେଖିବା ମୋ ଝିଅ କୁ ଏଥର ଟିକେ ନାଚେଇବି ଆଉ। ମୋ ଝିଅ ଭଲ ନାଚୁଚି। ତ ତାକୁ ଟିକେ ନଚେଇବି ମୋର ବହୁତ ଇଚ୍ଛା ମୋ ଝିଅ ଟିକେ ନାଚୁ।
ହଁ ଏମିତି ଗୋଟେ ଗୋଟେ କାର୍ଯ୍ୟକ୍ରମ କଲେ ଭଲ ପିଲାମାନେ ଟିକେ। ତାଙ୍କୁ ଟିକେ ପ୍ରୋ ପ୍ରୋତ୍ସାହନ ଦେଲେ ସେମାନେ ଟିକେ ଆଗ
ହ
ସେ ଗୋଟେ ଉତ୍ସବ କରୁଛନ୍ତି ହଁ ହଁ।
ଆରେ ଆମର ସବୁଠୁ ବଡ ପର୍ବ କଣ ରଜ।
ହଁ।
ତ ଝିଅ ମାନଙ୍କର ସବୁଠୁ ଖୁସି ର ଆଉ। ତିନି ଦିନଟି କଁ କମ ହେଲାଣି।
ତାପରେ ମଜା କିଛି କାମ ନାହିଁ ଆଉ ସଜ ବାଜଠୁ ଆରମ୍ଭ ହେଇଯିବ।
ନାଇଁ ସଜ ହବ ବସିବ ପିଠା ପଣା ଖାଇବ ରଜ ଦୋଳି ଝୁଲିବ। ପାନ ଖାଇବ ବାସ କାର୍ଯ୍ୟକ୍ରମ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବ।
ତାପରେ କେତେ ଖେଳ କଣ।
ଗୋଟେ ଗୋଟେ ଜାଗାରେ ଗୋଟେ ଗୋଟେ ଜାଗାରେ ଦୋଳି ପଡୁଛି ସବୁ ପୁରା ବଜାର ପଡିଛି। କେତେ ମେଳା ଲାଗୁଛି ଗୋଟେ ଗୋଟେ ଜାଗାରେ।
କେତେ ଜିନିଷ ବିକ୍ରି ହଉଛି ତାପରେ ବିଭିନ୍ନ ପିଠା ପଣା ବେଶୀ ରକମରେ ସେମାନେ ସବୁ କର ଛନ୍ତି କୋଉଠି ମଣ୍ଡା ଆରିସା କାକରା କୋଉଠି ପୋଡପିଠା। ଗୋଟେ ଦୂର୍ଦୁରା ପିଠା। ହଁ କେତେ କଣ ସବୁ ବିକ୍ରି କରୁଛନ୍ତି ମାନେ ଯୋଉ ଗୁଡା ଆମେ ପ୍ରାୟ। ପିଠା ମାନେ ଲୋପ ପାଇଗଲାଣି ଆଜିିକାଲି ଆଉ କେହି କରୁ ବିି ନାହାନ୍ତି ସେମାନେ ସେଇ ସେଇ ପିଠ ପିଠା ଗୁରାକୁ କରୁଛନ୍ତି।
ପାରମ୍ପରିକ ପିଠା ଗୁଡା ସବୁ କରୁଛନ୍ତି।
ତାପରେ ଆଜିକାଲି କଣ ବେଶୀ ମାନେ ଲୋକମାନେ କଣ ନିଜ। ମାନେ କଣ ମାନେ ନିଜ ଶରୀରକୁ ଟିକେ ଯତ୍ନ ନବା ପାଇଁ। ସେମାନେ ଯେତେ ଯାହା ପାରୁଛନ୍ତି ଏବେ ବେଶୀ ଟିକ୍ ଟିକେ ମାଣ୍ଡିଆ ଫାଣ୍ଡିଆ ଜିନିଷ ଖାଉଛନ୍ତି ଟିକେ ସେଇଟା ବହୁତ ଭଲ ଏବେ ଉପକାରୀ ଜିନିଷ। ଖାଇବା ପାଇଁ ତ ସେଇଥେରେ।
ମାଣ୍ଡିଆ କାକରା କରିକି ଆଣିଥିଲେ। ମୋ ଝିଅର ଗୋଟେ ସ୍କୁଲରେ ହେଉଥିଲା ଗୋଟେ। ପ୍ରୋଗ୍ରାମରେ ନେଇକି ଆଇଥିଲେ।
ହଁ ସେଇ ମାଣ୍ଡିଆର। ସବୁ ବନଉଛନ୍ତି ପିଠା ବି ବନଉଛନ୍ତି କେକ୍ ବନେଇ କି ଖାଉଛନ୍ତି। ସେଇଟା ଭଲ ଦେହ ପାଇଁ ଆଜିିକାଲି ସେଇଥିରେ ବି କେତେ ସୁନ୍ଦର ସୁନ୍ଦର ପିଠା ହେଇପାରୁଛି। ଆମର ଏତେ ମାନେ ଜ୍ଞାନ ନଥିଲା ଧାରଣା ନଥିଲା ମୋର।
ନାଇଁ ମୁଁ ତ ପ୍ରଥମେ ଭାବିଲି କି ମାଣ୍ଡିଆ କାକରା କଣ ଦେଖିଲି କାକରା ଯେମତି ହୁଏ। ଆମେ ଯେମିତି ସୁଜି ହଉ କି ଚାଉଳ ହଉ ଜନ୍ତିକି କି ଅଟା ହଉ ଜନ୍ତିକି କରୁ। ସିଏ ସେମତି ତାକୁ ମାଣ୍ଡିଆକୁ ଜନ୍ତିକି ହିଁ କରିଛନ୍ତି।
ମାନେ ମୁଁ କଣ ଭାବେ କି ମାଣ୍ଡିଆ ଟା ବୋଧେ ଆଣିକି ଖାଲି ତାକୁ ଗୋଳେଇ ଗାଳେଇକି ଯୋଉ। ଆ ତାକୁ ଯୋଉ ରାତିରୁ ବତୁରେଇକି ଯୋଉ। କଁ କରନ୍ତି କରିକି ସକାଳେ ମୋ ଶାଶୁ ଖାଆନ୍ତି। ମୁଁ ସେରାକ ଏମିତି କଣ ସେରା ଦେଖା ଯାଉଛି? ଖାଇବ କଣ ଦେଖିଲା ବେଳକୁ ଏତେ ସ୍ୱାଦ ଭଲ ଲାଗେ।
ନାଇଁ ଆମେ କଣ ଭାବୁ ଖାଲି ମାଣ୍ଡିଆ ଯାଉ ହିଁ ହେଇପାରିବ ନା ମାଣ୍ଡିଆ ରୁଟି। ମାଣ୍ଡିଆର ଜଣେ ସୁପ୍ ବନେଇକି ଆଣିଥିଲେ।
ହଁ ସେଟା ଆହୁରି ବଢିଆ ମାନେ ଯୁଗ ଅନୁଯାୟୀ ଲୋକ କଣ ନିଜ ପ୍ରତିଭାଟାକୁ ଦେଖୋଉଛନ୍ତି ଆଉ।
ହଁ ମାନେ ତାପରେ କଣ କି ସେମାନେ କେମିତି ମାନେ ସ୍ଵାସ୍ଥ୍ୟଟାକୁ ଭଲରେ ରଖିବେ ମାନେ ସ୍ଵାସ୍ଥ୍ୟର ହିତକାରୀ ସେମତିଆ ସବୁ ଜିନିଷ ବନେଇକି ଆଣୁଛନ୍ତି। ମାନେ ଯୋଉଟା କେବେ ଭାବିିନଥିବୁ। ସେମାନେ ସେଇଟା ବନେଇକି ଆଣୁଚନ୍ତି ଆଉ ଜଣେ ବନେଇଥିଲା ଅପରାଜିତା ଫୁଲ ରସରେ
ହଁ।
ଗଇଁ-ଗଇଁଠା ପିଠା କରିକି ତାକୁ କ୍ଷୀରରେ ପକେଇକି ଆଣିଥିଲେ।
ମାନେ ଭାବ ଆମେ କେବେ ଭାବିଥିବା ଏମିତି ଗୋଟେ ହବ ବୋଲି ଆମେ କହୁ ହଁ ଅପରାଜିତା ଫୁଲ କଣ ଖାଆନ୍ତି?
ମୁଁ ବା ମୋ ଜୀବନରେ କେବେ ଦେଖିନଥିଲି ପ୍ରଥମେ ଦେଖିଲି କଣ ଅପରାଜିତା ଫୁଲ ବି ଖାଉଛନ୍ତି? ପୁଣି ଯୋଉ ଗଙ୍ଗଶିଉଳି ଫୁଲ ବି ଖାଉଛନ୍ତି।
ମାନେ ଆମେ କଣ ଭାବୁ ଏଇଗୋରା ତ ଫୁଲ ପୂଜା କରିବା ପାଇଁ କିଏ ଜାଣିବ ଏଥିରେ ପିଠା ତିଆରି ହୋଉଛି ଏତେ ବଢିଆ।
ପୁଣି ଗ-ଗଇଁଠା ପିଠା ଆଉ ଗୋଟେରେ ଗଙ୍ଗଶିଉଳିର ଖିରି ମାନେ ଭାବ ଯୋଉଟା କି ତମେ ଭାବିନଥିବ ହଁ।
ଆମେ ଭାବୁ କଣ ଗନ୍ଧ ହବ କଣ ହବ ଏଇରା କଣ ଖାଇହବ? ତାର ଯୋଉ ଗଙ୍ଗଶିଉଳି ଗୋଟେ ଅଲଗା ପ୍ରକାର ବାସ୍ନା। ସେଇଟା କାଳେ ପିଠାରେ କିଛି ଗନ୍ଧ ବାରି ହବ ତଥାପି କରୁଚନ୍ତି ମାନିବାକୁ ପଡିବ। ଦେଖିଆ ଦେଖିଆ ଚାଖିଆ ଟିକେ କରିକି। ଆଉ ଆଉ ତାହେଲେ ସବୁ ପିଠା ପାଇଁ ବତୁରା ବତୁରୀ କାମ ସରିଲାଣି? ଜଣ ଜଣଙ୍କର କାଲିଠୁ ମାନେ କରୁଚନ୍ତି ପିଠା ପତ୍ର ସବୁ କରିକି କାଲି ବି ଗୋଟେ ସଜବାଜକୁ ବି ରଜ ମାନୁଚନ୍ତି।
କାଲି ସଜବାଜ ନା?
ହଁ ଶନିବାରଠୁ ସଜ ଶନି, ରବି ପ୍ରଥମ ରଜ। ସୋମବାର ହେଲା ଦ୍ଵିତୀୟ ରଜ ଆଉ ମଙ୍ଗଳବାର ହେଲା ସ-ଶେଷ ରଜ ଆଉ। ସରିଲା ଆଉ।
ସରିଲା ସ୍କୁଲ ଏବେ ଖୋଲିବ, ପିଲାମାନେ ପୁଣି ଭାଇ କି ଚିନ୍ତା?
ଛୁଟି ଥିଲା ଆମେ ବି ଟିକେ ତାଙ୍କ ଇରିଡିଆ ମାନେ ଆରାମ ନେଇ ଯାଉଥିଲେ ହଁ ସବୁଦିନ ସକାଳୁ ଉଠିକି କୁହନି କୁହନି ମୋ ଛୁଆର ତ ଅଟୋ ପଳେଇ ଆସୁଛି ସାଢେ ପାଞ୍ଚଟା ବେଳୁ ସ୍କୁଲ ଯିବ ସକାଳୁ ତାଙ୍କ କାମରେ ଲାଗ। ସେମାନେ ଗଲା ପରେ ଆହୁରି ଘର କାମ ରହୁଛି ସେ ସବୁ ସାରିକି ମାନେ ଖାଇବା ପିଇବାକୁ ଅ ଖରାବେଳ ଖାଦ୍ୟଟା ଖାଇଲା ବେଳୁ ହେଇଯାଉଛି ସାଢେ ଦୁଇ ତିନି।
ହୁଁ।
ତାପରେ ସେମାନେ ପୁଣି ଆସିବେ ତାଙ୍କ କଥା ବୁଝ। ସବୁ କଲା ବେଳକୁ ବହୁତ ଡେରି ହେଇଯାଉଛି ସମୟ ହୋଉନି ଏ ଯୋଉ ଟିକେ ଛୁଟି ଥିଲା। ମଣିଷ ଟିକେ ମୁକ୍ତି ପାଇଥିଲା।
ମୋର ଆହୁରି ପୁଣି କେତେ କିଣା କିିଣି ରହିଲାଣି।
ପିଲାର ନା ତମର କଣ କିଣିବ?
ନାଁ ଝିଅର। ମୁଁ ଆଉ ମୋର ଆଉ ଏତେ ମନେ ନାହିଁ ଯେ କାଲିଠୁ ସଜ ବାଜ କାଲି ତ ସଜ ହବ ନା।
ହଁ କାଲିଠୁ ତ କହିବାକୁ ଗଲେ ରଜ ମାନେ ଆରମ୍ଭ ହେଇଯାଉଛି। କାଲିଠୁ ପିଲାମାନୋନେ ସବୁ ଗାଧେଇ ମୁଣ୍ଡ ଧୋଇ ହଳଦୀ ଲଗେଇ ଗାଧେଇ ପାଧେଇ ସଜ ହେବେ ଆଉ ତିନି ଦିନ ଗାଧେଇବେନି ବସିବେ। ଆଜିକାଲି କେହି ମାନୁନାହାଁନ୍ତି ହଁ।
ମୋ ଝିଅର ଟିକେ ଦେହ ଭଲ ନାହିଁ ଆଉ କା
ତମେ କାଲି ଖାଲି ଟିକେ ମୁଣ୍ଡରେ ପାଣି ହାତ ମାରିଦବ ଝିଅର ପୋଛାପୋଛି କରିଦ ଦବ ଅଳତା ଲଗେଇଦବ ମେହେନ୍ଦୀ ଲଗେଇଦବ। ତାକୁ ଟିକେ ସଜବାଜ କରିଦବ ନା କାଲି ସଜବାଜ ଟା ଆମର ପ୍ର
ହଁ ତାର ଆଜି ଚୁଡ଼ି କିଣିଵି। ମେହେନ୍ଦୀ କିଣିବି କେତେ କଣ କିଣିବି ଆସିକି ସିଏ ତ ଭାରି ସଜାସଜା ପ୍ରେମୀ ପୁରା।
ଆଉ ତମର ଘରେ ଦୋଳି ଲଗଉଚ ନା ନାଇଁ ଗଛ
ନା ଆମର ବା ହଉଚି ଯେଉଁ ଛାତ ତମଘରେ କୋଉ ଦୋଳି ନା ଗଛ ଆମର ବା ଟାଉନ ଜାଗାରେ କିଛି ନାହିଁ ସହର ସେଠି କିଛି ନାହିଁ ଗୋଟେ ଗଛଟେ ନାାଇଁ ସେ ଯୋଉ ଫ୍ୟାନ ଯୋଉଠି ଲଗାନ୍ତି ସେଇଥିରେ
ଆମର କିନ୍ତୁ ଇଆଡେ ଆମର ଆଡେ ବହୁତ ଦୋଲି ମାନେ ଆମର ଗଛ ବହୁତ। ଗାଁ ଜାଗା ଟା ଖୋର୍ଦ୍ଧା ଜାଗାରେ ସେରା ଗଛ ବହୁତ ମାନେ ତମେ ଭୁବନେଶ୍ୱରରେ ରହୁଛ ନା ଗଛ ଫଛ ସବୁ କାଟି ପ୍ରାୟ ଘର ଉପରେ ତିଆରି କରୁୁଛନ୍ତି ଆମର ବହୁତ ଗଛ ବର ଗଛ ସବୁ ଯୁଆଡେ ଦେଖିବ ପିଲା ଦୋଳି ଲଗେଇଥିବେ।
ଇଏ ଭୁବନେଶ୍ଵରରେ କଣ କରୁଛନ୍ତି ଭୁବନେଶ୍ଵରରେ କଣ କରୁଛନ୍ତି ବାଉଁଶ ବାନ୍ଧିକି ସବୁ ଦୋଳି ପକଉଛନ୍ତି ତିରିଶ ତିରିଶିଟା ଚାଳିଶ ଟା ଲୋକ ଯାଉଛନ୍ତି ଖାଲି ମାନେ କଣ କୁତ୍ରିମ ଉପରେ ଝୁଲିବାକୁ ଗଛ ତୋଳିି କିଛି ନୁହଁ।
ଗଛ ଦୋଳି ଟା ବହୁତ ମଜା ନା ଆଉ ପବନ ଦଉଥିବ ଗଛ ଟା ମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଉ କହନ୍ତିନି ଏଠି ବହୁତ ମାନେ ବଣ ଜଙ୍ଗଲ ବହୁତ ଗ
ଅ ନାଇଁ ଛୋଟବେଳେ ଆମେ ବାଉଁଶ ଦୋଳିରେ ଖେଳୁଥିଲୁ। କି ଉଚ୍ଚା ଜାଗା ଥିଲା କେତେ ବଢିଆ ମଜା।
ପାଉନି ମାନେ ହଁ ପ୍ରାୟେ ଏଇଠି ଆଉ ନାହିଁ ମାନେ ବାଉଁଶ ଦୋଳି ଆଉ କିଏ କରୁନାହାନ୍ତି କାଁ ଭା ଗୋଟେ ଦିଟା ଆଉ ଦେଖ ଏଠି ଆଉ କେବେ କେତେ ବର୍ଷ ହେଇଗଲାଣି ସେ ଦୋଳିିକି ଆଉ ଦେଖିନି।
ରଜରେ ଯୋଉ ଗାଁ ରେ ଯୋଉ ଦୋଳି ମଜା ଟା ଭୁବନେଶ୍ୱର ରେ କାାଇଁ।
ତାପରେ ସେ ଯୋଉଁ ବାଉଁଶ ଦୋଳିଟା ଯେତେ ଉଚ୍ଚାକୁ ଯିବ ସେତେ ଉଚ୍ଚା ବହୁତ ଉଚ୍ଚାକୁ ଯାଏ।
ଆମେ ପୁରା ଖୁସିରେ ଯାଇକି ସେ ବର ଓହଳର ପତ୍ର ଧରିକି ଆସୁ।
ତାପରେ ସେତେବେଳେ କଣ ଏତେ ଗରମ ଖରା କିଛି ହଉନଥିଲା ଆମେ ଖରା ବର୍ଷା ମାନେ ଯୋଉ କହନ୍ତିନି ସକାଳୁ ସେ ଦୋଳି ପାଖରେ ଅଧିଆ ପଡିଥିବୁ ଖାଇଦବୁ ଟିକେ ପୁଣିଜିବୁ ଦୋଳି ପାଖ ହେରେ ଅଧିଆ ଏବେ ଯୋଉଁ ଗରମ ହଉଛି ପିଲା ଇଚ୍ଛା ବି କରୁନାହାନ୍ତି କୁଆଡ଼େ ବାହାରକୁ ଯିବା ପାଇଁ।
ଅଂଶୁ ଘାତ ହେଇଯିବ।
ହଁ ଏମିତି କଣ ଗରମ ଯେ ଏ ବର୍ଷ ତ ବେଶୀ ଗରମ ହଉଛି ଆଉ।
କଣ ଏ ବର୍ଷ ଏ ବର୍ଷ କଣ କହୁଛି ବର୍ଷା ହବ ଦେଖାଯାଉ।
କିଛି ହଉନି ଲାଗୁଛି ମରୁଡି ହେଇଯିବ ଲାଗୁଛି ଘରେ ତ ବସିଲେ ଲାଗୁଛି ଯୋଉ ଅଣ୍ଡା ଟିଏ ରଖିଦେଲେ ଏ କୁକୁଡ଼ା ହେଇଯିବ ଲାଗୁଚି।
ହା ହା ଏତେ ଗରମ ତମ ଆଡେବି ସେଇଆ।
ଆମର କୁହନି କୁହନି। ଖାଲି ସେଇ ଏସି ଫେସି ଲଗେଇ ବସିବା କଥା ସେଇଟା କଣ ପ୍ରାକୃତିକ? ସେଇଟା ସେଇ ଥଣ୍ଡା ପବନ ଟିକେ ଆସିବ।
ନା ଏସିି ଜମା ଭଲ ନୁହଁ ଏସିି ଜମା ଭଲ ନୁହଁ। ମୋ ଛୁଆକୁ ଥଣ୍ଡା ହେଇଯାଇଛି ଏସିରେ ଶୋଇକି।
ସେଇଗୁଡା କଣ ମାନେ ଆମର ପ୍ରାକୃତିକ ମାନେ ଯୋଉ କିଛି ଆସୁଛି କି ପବନ ଟା ଆସୁଛି। ସେଇଟା କଣ ଏଇଟା ଗଟେ ମଣିଷ କରିଚି। ସେଠାକୁ ସେ କିି ଯନ୍ତ୍ରରୁ କଣ ବାହାରିବ ସେ ସେଥିରେ ଦେହ ହିଁ ଖରାପ ହେବ।
ଯେମତି ଟିକେ ଥଣ୍ଡା ପଡିଯିବ, ବର୍ଷା ହେଇଯିବ ଏସି ରେ ଯୋଉ ମାନେ ସୋଉଥିବେ ଥଣ୍ଡା ପାଣି ପିଇଦେବେ ଦେଖିବେ ସାଙ୍ଗେ ସାଙ୍ଗେ ଜ୍ୱର ଧରିଦବ।
ହଁ, ତାପରେ ଏତେ ଗରମ ତ ହଉଛି ଯେ ମାନେ ଅସହ୍ୟ, ସହି ହଉନି କଣ କ କରିବ, ବାଧ୍ୟରେ ଏସିରେ ବସିବାକୁ ପଡୁଛି।
ପାଗଟା ବଦଳୁଚି ନା ଆଜି ଖରା ଖାଲି ବର୍ଷା ଆଜି ଖରା ଖାଲି ବର୍ଷା ଏମିତି ହେଲେ ଆଉ ତମେ ଯଦି ଥଣ୍ଡା ପାଣି ପିଇଥିବ, ଆଇକ୍ରିମ ଖାଇଥିବ ତ କୁଆଡେ ଯିବ।
ତାପରେ ବି ଦି ଦିନ ହେଲାଣି ବର୍ଷା ଉ ଉଠଉଛି ହଉନି। ମାନେ ଗଛ ଗୁଡା ଯେମିତି ପୁରା ଏମିତି ଠିଆ ହେଇଛନ୍ତି ଯମା ହଲୁନାହାନ୍ତି।
ନାଇଁ ଗୋଟେ ଗୋଟେ ଜାଗାରେ ବହୁତ ଜୋରରେ ବର୍ଷା ହଉଛି। କାଳବୈଶାଖୀ ଆସୁଛି ପା ଯାହା କି ଅବ ତ କରିଚି ଦେଖିବ।
ନଁ ଆମର କାଇହିଁ ବର୍ଷା ହେଇନି। ତମର?
ଆମ ବି ଆଡେ ହେଇନି। ଆମେ